କଣ କରୁଛି
ଏଇଠି ଶୋଇଥିଲୁ ଆଉ ତୁ କଣ କରୁଚୁ?
ଏଇଠି ବସି ଫୋନ୍ ଆଉ ଘରେ ସବୁ କଣ କରୁଛନ୍ ହା ଲୋ।
ହଁ କଂ। ହାଲୋ ହାଲୋ। ହାଲୋ।
ହଁ ଏପଟେ ବର୍ଷା ହଉଛି ନା ନେଟୱାର୍କ ବର୍ଷା କରିବା ହଉଥିଲା। ତ ନେଟୱର୍କ ଚାଲୁନି।
ହଁ ବା ନେଟୱାର୍କ ଚାଲୁନି।
ଆଉ ଖାଇବା ସଇଲାଣି। ହାଲୋ।
ହଁ।
ଘରେ କେମିତି ଅଛନ୍ତି ସବୁ।
ହଁ ଭଲ ହ୍ୟାଲୋ।
ମୁଁ କହିଲି ଶୁଭୁନି ତୋତେ ନେଟୱର୍କ ପାଉନି ବୋଲି।
ହଁ ବା ନେଟୱର୍କ ପାଉନି ବର୍ଷା ଯୋଉ ହଉଛି ହଁ ହଁ।
ଜୋରେ ବର୍ଷା ଆମର ବି ଏପଟେ ଜୋରେ ହଉଛି।
କଣ ଖାଇଥିଲୁ ତୁ?
ଖାଇନି ଖାଇବି ଆଉ ଆଉ ଟିକେ ଗଲେ ଖାଇବି ଆଉ ଭେଜ ସାଧା ନା ଖାଇବା ବି ଚା ମିନି।
ଆମର ତ ସେଇ ସାଧା ହେଇଛି ଆଉ।
ହଁ ହଁ। ହଁ
ଆଉ ତୋ ଦେହ ଭଲ ଅଛି?
ହଁ ତୋର?
ହଁ ମୁଁ ବି ଭଲ ଅଛି।
ହଁ ଆଉ ରଥଯାତ୍ରା ପୁରୀ ଫୁରି ଯାଉଛ ନା ନାଇଁ?
ହଁ ଦେଖିଆ ଯଦି ଜଗା ଡୋରି ଲଗାଇଲା ତାହେଲେ ଯିବା ଆଉ।
ହଁ ଆମର ତ ସେମିତି ପ୍ଲ। ନ୍ ଅଛି ଯିବାକୁ ଯିବୁ ବୋଲକିନା। ଦେଖାଯାଉ କଣ ହଉଛି?
ହଁ ତାପରେ ଭିଡ ଜୋରେ ହେଇଥିବ କଣ ହଉଛି ଦେଖାଯାଉ ଆଉ।
ହଁ ଭିଡ ତ କୋଉଠୁ କୋଉଠୁ ଲୋକ ଆସିବେ ବୋଲି ତ ମାନେ ନାଇ।
ହଁ ଏଇତ ଯୋଉ ଠାକୁର ଶୁ ଚାନ୍ଦପୁର୍ଣିମା ହଉଥିଲା ଠାକୁର ଯୋଉ ଗାଧଉଥିଲେ ସେତେବେଳେ ଯୋଉ ଭିଡ ଥିଲା ଟିଭିରେ ଦେଖଉଥିଲା। ଆଉ ରଥଯାତ୍ରା ପୁଣି ରହିଲା।
ହଁ ଆଉ ତୋ ଭାଇ ଯୋଉ ଶଙ୍କରା ସିଏ ଏବେ କଣ କରୁଛି?
ସେ ସୋଇଛି।
ଓଁହୋ ସେ ତ ଖାଇଖାଇ ପୁରା ମୋଟା ହେଇଗଲେଣି।
ହଁ ପା ଗୋଟେ ହାତୀ ସେ ପା ରାମ ଲିଳା ରେ ନୁହଁ ହନୁମାନ ହଉଛି। ତାକୁ ଗଣେଶ କରିଥିଲେ ହେଇଥାନ୍ତା ତାକୁ କିନ୍ତୁ ହନୁମାନ କରିଦଉଛନ୍ତି।
ସିଏ ତା ସାଇଜ ଦେଖିକି କହୁଛି ସେ ମାନେ ମୋଟା ସୋଟା ଖାଉଛି ପ୍ରବଳ ମାତ୍ରାରେ ଖାଉଛି।
ହଁ ପା ତାକୁ ମୁ ମୁଁ କଦ କହିଲି କି ତୁ ହନୁମାନ ହନି ଗଣେଶ ହ ତୋତେ ଠିକ ମାନିବ କହୁଛି ନାଇଁ ମୁଁ ହନୁମାନ ହେବି ଷ୍ଟେଜ ଉପରେ ଡେଇଁବି।
କେତେବେଳେ ପଡିଯିବ ଏକେବେଳେ ଅନେଇଥିବ ଉପରକୁ ଉ ଉଠି ପାରୁନଥିବ ତାକୁ ଯୋ ଧରିତ୍ରି ଦିଦି ମତେ ଉଠେଇଦେ। ପ୍ରବଳ ମାତ୍ରାରେ ଖାଉଛି ତା ଖାଇବାରେ ଢିଲ ନାହିଁ।
ଆପ ଖାଉଚି ନୁହଁ ଗୋଟେ ଥାଳିଆରେ ଥାଳିଏ ଭାତ।
ହଁ ବା ମୁଁ ଦେଖିଥିଲି ସେଦିନ ଆମର ତ ସିଏ ଆସିଥିଲେ ତ। ତା ମାମା ଗେରିଆ ସବୁ ତୁ ବି ଆସିଥିଲୁ ସେଇଦିନ ଦେଖିଲୁ। ତିନିଥର ଯାଇିଁ ନେଇକି ଆସିଲା।
ସେ ବା ଥାଳିରେ ଥାାଳିଏ ଭାତ ଖାଇବ। ଆଉ ବରା ତରକାରୀ ଖା ବରା ତରକାରୀ ସାଙ୍ଗେ ସାଙ୍ଗେ ଛକରୁ ଖାଇକି ଆସିବ ପୁଣି ଘରେ କହିବ ଚାହା ବିସ୍କୁଟ ତା ମାମା କୁ କହିବ କର ମୁଁ ଖାଇବି।
ଆଁ ଖାଇବାରେ ପୁରା ଏକ୍ସପର୍ଟ।
ହଁ ସେଥିରେ ସବୁଥିରେ ସିଏ ଆଉ କ ଭାତ
ହଁ ଖାଇବା ତାର
ଆଉ।
ହ୍ୟାଲୋ।
ହଁ କହ
ତାର ତାର ଏପାଳି ସରୁଛି ସ୍କୁଲ ମୁଁ ଟିଚର ଥିଲି ଯେତେବେଳେ ସରସ୍ଵତୀ ରେ ପଢ଼ଉଥିଲି ପାଠ ଧରୁ ନଥିଲା ତାର ଜଣେ ସାନ ଭାଇଟେ ଅଛି କି ଚକରା ସିଏ ଭଲ ପାଠ ଧରୁଛି ଆଉ।
ହଁ ସେ ଚକରା ଭଲ ମାର୍କେ ରଖେ ପା ଏ ହାତୀ ଛୁଆ କୋଦା ଖାଲି ଖାଏ
ଓହ। ସିଏ ଭଲ ପଢୁଥିଲା ଇଏ ପାଠ ତାର ଧରୁନି ଟୋଟାଲି ଖାଲି ଗୁଁ କି ନା ହେଇକି ବଉଛି ତ ଆଉ ବାଡେଇବି ହଁ।
ଖାଲି କଉଠି କଣ ମାଗଣା ଖାଇବାକୁ ମିଳୁଛି କୋଉ ଗାଁରେ କି କୋଉଠି ଖାଇବା ହଉଥିବ ମାନେ ଆମ ଖଞ୍ଜାରେ ଯେମିତି କାହାର ବି କାହାର ହେଲା ଘର ପ୍ରତିଷ୍ଠା ହନୁମାନ ଚାଳିସା ଏମିତି କାହାର ହବ ଖାଇବା ପିଇବା ହଉଥିବ ସେ ସେଇଠି ଯାଇକି ଲାଖିଥିବ ସକାଳ ପହରଠୁ ଗାଧେଇବନି ଖାଇବନି ଖାଲି ବାହାଦରୁ ଭଳିଆ ମୁଁ ୟାକୁ ଏଇଟା ଦେଇଦେବି ସେଇଟା କରିଦବ ଖାଲି କିଛି କରିପାରିବନି
ହଁ। ଟୁଟୁର୍
ସେ ହାତୀଟା ଚକରା ଭଲ ଟା ସେ ଭଲ ପା ପାଠ ପଢେ ଭଲ ମାର୍କେ ରଖେ ଚାରିଷ ରଖେ
ହଁ ନବମ ତ ସମ ଏ ତ ପାଠ ଦୁଇ ଅକ୍ଷରେ ବି ଜାଣି ପାରୁନାହାନ୍ତି ଦଶମ ହେଲେ ଜାଣିବେ ପାଠ। ଶଙ୍କରା ହଉ କି ସେଇ ଚକରା।
ହଁ। କଣ କହିଲୁ?
ନା ଆଉ ଘରେ ସବୁ କେମିତି ଅଛନ୍ତି?
ହଁ ଭଲ ଅଛନ୍ତି ଆଉ।
ହଁ ହଉ।
ଆଉ ତମ ଘରେ ସବୁ ଭଲ ଅଛ? ସମସ୍ତେ ଖାଇ ପିଇକି ଶୋଇଲେଣି? ତମ ଘରେ?
ହଁ ଆମ ଘରେ ସବୁ ଖାଇ ପିଇକି ଶୋଇଲେଣି ଆସିକି ତିନିଟା ବାଜିଯା କୁ ହେଲାଣି
ହଁ ଆସୁ କେ
ଖାଇନି ଖାଇବି ଆଉ। ହ ଲେଟ ରେ ଖାଏ ତ। ଆଚ୍ଛା।
ଆଉ?